ହ୍ୟାଲୋ। ହଁ।
ହଁ।
ଶୁଭୁଛି?
ହଁ। କେମିତି ଅଛ?
ହୁଁ। ଏମିତି ହେ
ହଁ ହଁ କଣ କର ହଁ। ଆଉଁ କଣ କରୁଚ?
ଖାଇଲି ଜଷ୍ଟ ଖାଇକି ବସିଛି ଆଉ ବସିଛି ନାହିଁ ତ ଗଡୁଚି ଆଉ।
ଅଁ ହ କଣ ରୋଷେଇ ହେଇଥିଲା?
ଆଳୁ ଉଣ୍ଡା ତରକାରୀ।
ଓ ହୋ।
ହୁଁ
କିଏ ରହୁଚ ଏବେ?
ଏ ପଟେ ଯୋଉ ବାଜାଜ ସୋରୁମ ସାମ୍ନା ଗଳି ଯୋଉ ନୁହଁ କଣ ସେ ଯୋଉ ସେଇ ଭିତର ଆଡେ ତ ଆଉ।
ମାର୍କେଟ ଆଡେ କି?
ନାଇଁ ବାଜାଜ ସୋରୁମ ଗଲେ ମାର୍କେଟ ଆଡେ କି ବାଜାଜ ସୋରୁମ୍?
ସେ ଯୋଉ ମେଡ଼ିକାଲ କଲେଜ ଆଡ଼େ ଯୋଉ ଗୋଟେ ଅଛି?
ହଁ ବାଜାଜ ସୋରୁମ୍ ଆମ କଲେଜ ଉପରକା ଯୋଉ ବାଜାଜ ସୋରୁମ୍। ହଁ ସେ ସାମ୍ନା ଗଳି ହଁ ସେ ଗଳିକି ଗୋଟେ କଣ ଗୋଟେ ସ କଣ ସେ ଇଏ ଅଫିସ କି ଯଉଠେ ସତୀ ଅଫିସ ସାତି ଅଫିସ ଭିତରକୁ।
ଓ ହୋ
ହୁଁ ହୁଁ।
ଆଉ ଘରୁକୁ ଯାଇଥିଲ ନା ନାଇଁ କଣ?
ଘରକୁ ପସିଡେଣ୍ଟ କରାହୋଇଚି ତ
ଓ ହୋ କେମତି?
ଆକସିଡେଣ୍ଟ୍ ଭିତରେ ଆଉ ଘରକୁ ଯାଇନାହିଁ ମୁଁ।
ମୋ
ବାଇକ୍ ରେ ପଡିଚି ଏ ଯୋଉ ପଲସର୍ ଟୁ ଟ୍ୱେଣ୍ଟି ଗାଡିରେ ପଡି ଯାଇଛି।
କେମତି?
ଯୋଉ ଦିନ ଗାଁକୁ ଯାଇକି ଆସିଲି ଚଉଦ ଆଡେ ଗଲି ଚଉଦରେ ଯାଇକି ଷୋଳ ଚଉଦରେ ଗଲି ଗାଁକୁ ଷୋହଳରେ ଆସିଲି ଷୋହଳରେ ଆସିକି ଡିଉଟି ଯିବି ବୋଲି ବାହାରିଥିଲି। ଡିଉଟି ଯିବି ବୋଲି ବାହାରିଥିଲି ସେତବେଳକୁ ବାଇ ଭାଇଙ୍କୁ ଛାଡିକି ଆସୁଥିଲି ଭାଇ ବି ଚଲଉଥିଲେ ଗାଡି। ଭାଇ ବୋଲର ରେ ଯାଇଥାନ୍ତେ ପୁଣି ବଲରରେ ତାଙ୍କୁ ଛାଡି ଦଉଚି ସେତବଳକୁ ହୁ ଗଲାସିକି ବଳଦ ଦ କ୍ରସ୍ କଲା ଯେ ଭାଇ କାଟି ପାରିଲେନି ଦି ଜଣ ଯାଅ ଯା।
ଅ ହ।
ପଡିକି ଛିନ ଛ ତର ତାଙ୍କର ସେ କପାଳ ସାଇଡ଼ରେ ମା ଡ଼ ହେଇଯାଇଚି ମୋର ସେ ଆଣ୍ଠୁ ପୁରା ରାମ୍ପୁଡ଼ି ହେଇଯାଇଚି।
ଅଁ ହଁ।
କିଏ?
ଆଉ ମେଡିକାଲ୍ ଗଲ?
ଆଉ ଉ ସେ ସଉଳର ଆଉ ଯାଇ ନେଇଁ ଡିଉଟି ବି ଯାଇ ନେଇଁ କିଛି ନା ନାଇଁ କିଛି ନାଇଁ ପେଣ୍ଟ ପି ନ୍ଧି ହଉନାହିଁ ଜମା।
ଓହୋ ହଁ ଆଣ୍ଠୁରେ ମାଡ଼ ହେଇଥିବ ଯେ ନା।
ପେଣ୍ଟ ପିନ୍ଧି ହେଉନାହିଁ ଜମା। ହାଫ୍ ପେଣ୍ଟ୍ ରେ ଦିନ ଯାଉଚି ହାଫ୍ ପେଣ୍ଟ୍ ପିନ୍ଧିକି। ମୁଁ କଣ ଖାଇଥିଲି ତ? ମେଡିସିନ୍ ଲଗୋଉଚେ କାଇଁ ସେ ଜମା ବଟ୍ ଭାଇ ଜାଣୁ ନଥିଲେ। ହୁଁ ହୁଁ।
ହଁ। ଉଁ ହୁଁ। ଆଉ କୁଆଡେ ତ ଯାଇ ହଉନି।
ଦି କଣ ଛନ୍ତି ଏଠି କ
ଏମତି ଏକା ପଢୁଚି ଆଉ କଣ କରିବୁ?
ହ୍ୟାଲୋ।
ଉଁ ହଁ କହ। ଅଛି ଖାଲିରେ।
ମୁଁ ଏଇ ଯିଏ କରୁଚନ୍ତି ସେଇ ଦିଦି କଣ କରୁଚନ୍ତି କହିଲ କହ। ମୋର ତାଏ ଏମିତି ଖାଇଲି ହେବ୍ କେବ୍